ହ୍ୟାଲୋ
ହଁ, କଣ କରୁଥିଲ?
ହେଏଟି ଛାତ ଉପରେ ବୁଲୁଛି ଆଉ। ଛାତ ଉପରେ ବୁଲୁଛି, ଖଟା ଖାଉଛି।
ଓହୋ।
ତମେ କଣ କରୁଛ? ଏଇ ଆମ୍ବ ଖଟା ଭଜୁରଟେ ହେଇ ଭୋଜିରେ ହେଇଥିଲାଵା ଆମ୍ବଖଟା, ସେଇଟା ଶୁଖା ହେଇଥିଲାତ ସେଇଟା ଖାଉଚି ଆଉ ଛାତ ଉପରେ।
ଅହଃ, ତମକୁ ଖଟା ଖାଇବା ପାଇଁ ବୋଧେ ଭଲ ଲାଗେ?
ହଁ, ଭଲଲାଗେ।
ଉଁ, ଝିଅ ଛୁଆମାନେତ ଖଟାଖାଇବା ପାଇଁ ଟି ହଁ, ଝିଅଛୁଆ ମାନଙ୍କୁତ ଖଟା ଖାଇବା ପାଇଁ ଭଲ ଲାଗେ ଆଉ- ଟା ଆଉ।
ହୁଁ।
ଆଉ। ଆଉ କଣ ଖବର? ଆଉ କୁଆଡେ ବୁଲାବୁଲି କରି ଯାଇଚ?
ଏ ଯାଇଥିଲି ଏବେ ପୁଡି।
ହୁଁ, ପୁରୀରେ କଣ ବୁଲିଲ, କଣ ଦେଖିଲ, ମତେ କୁହ।
ସେ ଯାଇଥିଲୁ, ଆମେତ ଫାଷ୍ଟ ଏଠୁ ହୁଁ ଯାଇଥିଲୁ ବସରେ ଢେଙ୍କାନାଳଠି, ତା ଢେଙ୍କାନାଳ ଠୁ ତାପରେ ପୁଣି ଗଲୁ ଟ୍ରେନରେ ଭୁବନେଶ୍ଵର, ସେଠି ଆମ ଦିଦି ଜଣେ ଥିଲେ। ତାଙ୍କୁ ନେଇକି ଯିବାକୁୁ ସାଙ୍ଗ ହେଇକି ବୋଲି
ହଁ।
ସେ ତାପରେ ତାଙ୍କୁ ନେଇକିନା ହେଟା ପୁଣି ଭୁବନେଶ୍ଵରଠୁ ରହିକି ଟ୍ରେନ ପୁଣି ଥିଲା ଗୋଟେ ବେଳକୁ, ଏଥିରେ ପୁଣି ଗଲୁ ହୁଁ ପୁରୀଠିକ କରିଡରଉ ତାପରେ ଅଟୋ ନେଇକି ରୁମ୍- ଟିକେ ଆମର ଗୋଟେ ହନ୍ତୁ ହୋଟେଲ ସେଠି ବୁକିଂ କରିଥିଲୁ ସେଇଠି ଏଟା ତାପରେ ଯାଇଥିଲ ବ୍ୟାଗ୍ ଫଗ ଥୋଇକିନା ପୁଣି ଏଠୁ ସିଏ ବି ଯାଇଥିଲୁ ଆଉ
ଓଁ ହୋ।
ସି ବିରେ ଗାଧା ଫାଧା କରିକି ଟିକେ ଆଡ ଫଟୋ ଫଟ ଉଠେଇଲୁ ହଁ ତୋ ତାପରେ ସୋତ ଟିକେ ଖିଆପିଆ କଲୁ ଖରା ହେଇଥିଲା ଜୋର ନା ଆମେ ଯାଇଥିଲୁ ତା ପରେ ହେଠୁ ହଁ ଆସିକି ତା ରୁମକୁ ଆସିଲୁ ରୁମକୁ ଆସିକି ପୁଣି ଏସୁଆସୁଇ କରିକି ପୁଣି ସନ୍ଧ୍ୟାବେଳ ଯାଇଥିଲୁ ଶ୍ରୀମନ୍ଦିର
ଉୁଁ ହୁଁ ଠାକୁର ଭଲ ଦର୍ଶନ କରିପାରିଲ
ହଁ ସେ ଭିଡ ତ ବହୁଥିଲା ତଥାପି ଯାଇକିନା ଆଗ ଫାଷ୍ଟ ସେ ଗଲୁ ଯେ ଦେଖିପାରିଲୁନି ଭଲରେ ତାପରେ ଆସିକି ପୁଣି ମାମ ସାଙ୍ଗରେ ଆଉ ଦି ଜଣ ଯାଇଥିଲେ ସାଙ୍ଗ ସିଏ ଏଠୁ କହ ହେଲେ ଆମେ ଯୋଉ ପଟେ ଯାଇଥିଲୁ ଭଲସେ ଦେଖି ହେଲା ଚାଲ ଆଉଥରେ ଯିବା ଆମେ କହିଲୁ ହଉ ଆମେ ତ ଦେଖ ଦେଖିନୁ ଭଲସେ ଚାଲ ଆଉ ଥରେ ଯିବା ଦେଖିକି ଆସିବା ଆଉ। ତାପରେ ଫୁଣି ହେଠୁ ଆମେ ବି ଫୁଣି ତାଙ୍କ ସାଙ୍ଗରେ ଗଲୁ ସେମିତି ଟିକେ ବହୁତ ସମୟ ଠିଆ ହେବାକୁ ପଡିଲା। ତାପରେ ହେଠୁ ଯାଇକିନା ଦେଖିକି ଭଲସେ ଆସିଲୁ ଆଉ ହଁ।
ଉୁଁ ହୁଁ ଆଉ କଣ ଖାଇଲ ସେଠି କଣ କିଣା କୁଣି କଲ? କେତେ ଦିନି ରହିଲ?
ସେଠି ତ ଆମେ ଗଲୁ ହଁ ସେଇଦିନ ଗଲୁ ନା ବୁଲାବୁଲି ସେଇଦିନ ଯାହା କଲୁ।
ଉଁ ହୁଁ।
ଜୁରେ ତା ପରଦିନ ଆସିଲୁ ଫୁଣି ଗଲୁ ସାଙ୍ଗସାଥି କହିଲେ କି ଚାଲ ଆଉ ଥରେ ଯିବା ମନ୍ଦିର ହେଇକିନା ସେଆଡେ ସିଆଡେ ଯିବା ହାରି ତାପରେ ବ୍ୟା ସେ ନେଇକିନା ମନ୍ଦିର ଆସିଲୁ ମନ୍ଦିର ଆସିକି ତାପରେ ପୁଣି ହୁଁ ଟ୍ରେନ୍ ଥିଲା ଆମର ଟିକେ ଲେଟ୍ ହେଲା ମନ୍ଦିର ଯାଇକି ଫୁଣି ହେଠୁ ଆସିଲୁ ସେମିତି ନଥିଲା ଆମର ସେଦିନ ହଁ ଟ୍ରେନ୍ ମିସ୍ ହେଇଗଲା।
ହୁଁ ହୁଁ।
ହେଇଗଲା ଯେମିତି ଲେଟ୍ ହେଇକିନା ସେମିତି ଭୁବନେ ସ୍ୱର ଭୁବନେଶ୍ୱର ରୁ ଢେଙ୍କାନାଳ ଆସିଲୁ ଟ୍ରେନରେ ଢେଙ୍କାନାଳ ରୁ ଫୁଣି ଘରକୁ ବସ୍ ରେ ଆଉ।
ହୁଁ ହୁଁ।
ଭୋଗ ଫୋଗ କିଣିକି ଆଣିଥିଲୁ ପୁରୀରେ ଖଜା ତ ଫେମସ୍।
ହଁ। ଆଉ କଣ ସବୁ ବୁଲିଲ ଆଉ କୁଆଡେ ସବୁ ଯାଇଥିଲ ଖାଲି ପୁରୀ?
ନାଇଁ ସେ ପୁରୀ ଆଉ ସି ବିଚ୍ ଏ ଯୋଉ ଶ୍ରୀମନ୍ଦିର ଆଉ। ସି ବିଚ୍ ଯାଇଥିଲୁ ତମେ କୁଆଡେ ଯାଇଚ ବୁଲି?
ମୁଁ ବି ସେଇ ପୁରୀ ଯାଇଚି ତାରିଣୀ ଯାଇଚି କପିଳାସ ଯାଇଚି। ଆଉ ଆମର ଧବଳେଶ୍ଵର ଯାଇଚି। ହୁଁ ଆଉ ସବୁ ବୁଲି
ପରିବାର ସହିତ ନା ଏକା ଏକା?
ନା ପରିବାର ସହିତ କଣ ଯାଇଚୁ ଆମେ ଏ ଆମ ହଜବେଣ୍ଡ ମୁଁ ଯାଇଥିଲୁ ପୁରୀ ଆଉ ତାପରେ ତାରିଣୀ ବି ହଜବେଣ୍ଡ ମୋର ଯାଇ ଥିଲୁ ଆଉ କପିଳାସ ଯାଇଥିଲୁ ସେ ହଜବେଣ୍ଡ ମୁଁ ଯାଇଥିଲୁ। ଫ୍ୟାମିଲି ସହିତ ଯାଇନୁ। ଫ୍ୟାମିଲି ଏକ ରେ ଡୋରି ଲାଗୁନି ଯାଇପାରୁନୁ ଆଉ। ଆଉ ଆମର ମୁଁ ଯାଇଥିଲି ଓଡିଶା ବାହାରକୁ ଆମର ଉଁ ଉଠିକି ଦିଲ୍ଲୀ ଦିଲ୍ଲୀରେ ସେ ମଲ ଫଲ ସବୁ ବୁଲିଥିଲି। ଏଇ ଆଉ ଦିଲ୍ଲୀରେ ଆମର ଗୋଟେ ଅକ୍ଷରଧାମ ଅଛି ବହୁତ ବଢିଆ ଜାଗା। ଅକ୍ଷରଧାମ ଟା ମାନେ ମାନେ ସେଠି ଗଲେ ଆସିବାକୁ ଇଚ୍ଛା ହବନି।
ସେଇଟା କଣ ଠାକୁରଙ୍କ ଜାଗା?
ହଁ ଠାକୁରଙ୍କ ଜାଗା ବହୁତୁ ବଢିଆ ଲାଗେ ସେଠିକି ତମେ ଯଦି ଥରେ ଯିବ କହିବ ମୁଁ ଆଉ ଯିବିନି ଏଠି ମାନେ ମୁଁ ରହିବି ଆମର ଏଠି ରାଧାକୃିଷ୍ଣ ଅଛନ୍ତି।
ଅହ।
ହୁଁ ରାଧାକ୍ରିଷ୍ଣ ଅଛନ୍ତି ଆମର ସେଠି ଗୋଟେ ବୋ ଟିଂ ଅଛି ବୋଟିଂ ଇଏ କରିପାରିବେ। ଏମିତି ମାନେ ବହୁତୁ ବହୁତୁ ବଢିଆ ବଢିଆ ଜିନିଷ ସବୁ ଅଛି।
ହ
ହୁଁ ଆମର ଏମିତି କୁସୁମାରେ କୁସୁମାରେ ଆମର ଯେମିତି ଲାଇଟ ଇଏ ହୁଏ। ଏ ଲାଇଟ ଶୋ ହୁଏ ସେଠି ବି ଆମର ସେମିତି ବଢିଆ ଲାଇଟ ଶୋ ହୁଏ। ମାନେ ଗୀତ ଫୀତ ମାନେ ବୋଲିବାକୁ ବଢିଆ ହେଇକି। ବାଜା ଫାଜା ବାଜିକି ବଢିଆସେ ସବୁ ହୁଏ।
ହୁଁ ହୁଁ।
ହୁଁ। ହଁ
ଆଉ ସବୁ କଣ ଖାଇବା ହେଠି ଭଲ?
ଆମର ଦିଲ୍ଲୀରେ ତ ଆମର ସବୁ କଣ କହିଲେ ଘିଅ ଉପରେ। ସବୁଥରେ ଯୋଉଥିରେ ଖାଇବେ ସବୁ ଘିଅ। ସବୁଥେରେ ଘିଅ ଡାଲ ମଖନା ହବ ଯେସେ ଡାଲରେ ବି ଘିଅ ହଁ ମାନେ ଆମର ସବୁଥେରେ ସବୁ ଇଏରେ ଘିଅ। ତାଙ୍କର ଘିଅ ଟା ହେଲା ପ୍ରଧାନ ସବୁ ଥରେ ଆଗେ କିଏ ଘିଅ ପଡିବ।
ଘିଅ ଖାଇଲେ ଦେହ ଖରାପ ହୁଏନି?
ନା ଖାଆନ୍ତି ତ ମୁଁ ତ ଘିଅ ଖାଏନା ମୁଁ ସେଠି ସେଥିପାଇଁ ଏତେ ବାହାର ଜିନିଷ ମୁଁ ଖାଇପାରେନା ତାଙ୍କର ସବୁଥେର ଘିଅ ପଡେ। ଘିଅ ପଡେନା ମୁଁ ହେତେ ଖାଏନା।
ଘିଅଟା ସମସ୍ତଙ୍କ ଦେହରେ ଯାଏନି।
ହୁଁ ଜଉଟା ଯାଏନା ତାରେ ମୁଁ ବି ଖାଏନା ଘିଅ ମତେ ଘିଅ ସ୍ମେଲଟା ଭାରି ଗନ୍ଧାଏ।
ହୁଁ ଉଁ।
ହୁଁ। ମୁଁଁ ଖାଇପାବିନା ଆଉ ଆଉ।
ଖାଇବା କଣ?
ମୋର ବିରିୟାନୀ ପସନ୍ଦ ଆଉ ମସରୁମ ପସନ୍ଦ ମସରୁମ ଚିଲି। ମାନେ ମୋର ଚିଲି ଚିଲି ଆଇଟମ ଟା ସବୁ ଭଲ ଲାଗେ। ମସରୁମ ଚିଲି ହଉ ତାପରେ ଫୁ ମାନେ କୋବି ଚିଲ୍ଲି ହଉ ଚିକେନ ଚିଲ୍ଲିି ହଉ। ଚିଲ୍ଲି ଚିକେନ ମାନେ ମୋର ଚି ସବୁ ଚିଲ୍ଲି ଉପରେ ଭଲ ଲାଗେ।
ଉଁ ହୁଁ।
ହୁଁ ହୁଁ।
କଣ କରୁଛ ଏବେ?
ମୁଁ ଏବେ ଏଠି ବସିଛି ମୋ ଝିଅ ଖେଳୁଛି।
ଛୋଟ ଝିଅଡେ।
ହଁ ମୋ ଝିଅ ଅଢ଼େଇ ବର୍ଷର।
ଉଁ ହୁଁ କଥା କହିଲାଣି।
ହଁ କଥାବାର୍ତ୍ତା କଲାଣି ବାବା ମାମା। ସବୁ କଥାବାର୍ତ୍ତା ହେକା କଲାଣି ପଢୁଛି ଟିକେ ଟିକେ।
ହୁଁ ହୁଁ।
ହୁଁ।
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି। ହଁ ତମର ସବୁ ତମେ ସନ୍ଧ୍ୟାବେଳେ କଣ ଖାଇଛ ନା କିଛି ଖାଇନ।
ନାଇଁ ଖାଇନି ଖାଇବି ଆଉ ଆଉ ଟିକେ ଯାଉ ଖାଇବା ଆଉ।
ଉଁ ହୁଁ କଣ ଖାଇବ? ତମ ଫାଷ୍ଟ ଫୁଡ୍ ଉପରେ କଣ ଭଲ ଲାଗେ।
ମତେ ତ ତେଲ ଫେଲ ଜିନିଷ କିଛି ଭଲ ଲାଗେନି। ମତେ ସେ ବାହାରେ ଯାହା ଚାଉମିନ ହେଲା କି ନହେଲେ ଅଣ୍ଡା ରୋଲ୍।
ହୁଁ।
ନହେଲେ ପାସ୍ତା ପାସ୍ତା।
ହୁଁ।
ଉପରେ ମତେ ସବୁ ଭଲ ଲାଗେ କିନ୍ତୁ ବରା ଫରା କି ତେଲ ଜିନିଷ
ହୁଁ। ହୁଁ ଏ ଛୁଆଙ୍କର ଆଜିକାଲି-ଆଜିକାଲି ସମସ୍ତଙ୍କର ଫାଷ୍ଟ ଫୁଡ୍ ଟା ଟିକେ ଭଲ ଲାଗେ ଆଉ ଏଗ୍ ରୋଲ ଚିକେନ ପକୋଡ଼ା ଏମ୍ତି ସବୁ ଭଲ ଲାଗେ ହୁଁ।
ବର୍ଗର୍।
ହୁଁ। ବର୍ଗର, ପିଜ୍ଜା
ହଁ-ହଁ। ସେ ଏତେ ଖାଏନି, ଆଉ ଦେହଟା ଖରାପ୍ ହବନା। ଏତେ ଖାଏନି ଅଳ୍ପ-ଅଳ୍ପ ଖାଏ ଆଉ।
ହୁଁ ମୁଁ-ମୁଁ ବି ବନାଏ, ମୁଁ-ମୁଁ ବି ବନାଏ ଘରେ ଚାଟ୍ ବନାଏ, ଦୋସା ବନାଏ, ଏଗ ରୋଲ୍ ବନାଏ।
ଦୋସା ଟା କେମିତି କଣ ବନାଉଚ ପତଳା ହଉଚି?
ହୁଁ ଦୋସା ତାୱା ପୁରା ପତଳା ତାୱା। ଉଁ ସେ ଚକୁଳି ଟା ପୁରା ଆମର ମାନେ ଗୋ ଟେ କପ୍ ବିରିରେ ମୁଁ ତା ପ୍ରୋସେସିଂ ଟା କହିଦଉଛି କରିବେ ଏଥର ଘରେ। ଭଲ ଲାଗିବ ମାନେ ମୁଁ ନିଜେ ବି ଘରେ ବନାଏ, ମୁଁ ହେଲା କଣ କହିଲେ ବିରି ଟାକୁ ବିରି ଗୋଟେ କପ୍ ରେ ଚାଉଳ ଦବେ ମାନେ ତିନି କପ୍। ହେଲା ଗୋଟେ କପ ବିରିରେ ତିନି କପ ଚାଉଳ। ସେଥିରେ ବୁଟ ଡାଲି ମାନେ ଅଳ୍ପ ହାପ୍ କପ୍। ହେଲା ପକେଇଦବେ ତାକୁ ବତୁରଇ ଦେବେ ସଖାଳୁ ତାପରେ ତାକୁ ବାଟି ଦେବେ। ହଁ ତାକୁ ବାଟି ଦେବେ ବାଟି ଦେବେ ତାପରେ ଏ ପୁରା ଚିକ୍କଣ କରି ବାଟିବେ ମାନେ-ମାନେ ଇଏ ଟିକେ ପୁରା ରହିବ। ତାପରେ-ତାପରେ ଉଁ ବାଟିବେ ତାପରେ ପୁରା ବା ଟି ସାରିଲା ପରେ ତାକୁ କଣ କରିବେ ନା ସଖାଳୁ ବାଟିଦେବେ। ରାତିକି କରିବେ ସଖାଳୁ ବାଟିଦେବେ ତାପରେ ତାକୁ ପୁରା ପାଣିଆ-ପାଣିଆ ଆଣଟା ତାର ହବ, ପୁରା ପ ତଳା ଆଣ ପତଳା ହାଣ ହେଇକି ତାକୁ ବାଟି ଦେଇକି ତାକୁ ରଖି ଦେଇଥିବେ, ତାପରେ ଆମର ତାର ମସଲା, ମସଲା ତାର କଣ ଦେବେ ଉଁ ଆଳୁ-ଆଳୁ ହଁ ଆଳୁକୁ ସିଝେଇଦବେ, ତାପରେ ପିଆଜ, ରସୁଣ, ଅଦା ମସଲା କଷିଦେବେ। ତାପରେ ଆଳୁକୁ ପକେଇଦେବେ, ବାଦାମ୍ ପକେଇବେ, ଆଳୁ ପକେଇବେ, ବାଦାମ୍ ପ ନା ବାଦାମ ଛାଣିକି-ଛାଣିକି ବାଦାମ ମୁଞ୍ଜି ଛାଣିଦେବେ। ବାଦାମ୍ ମଞ୍ଜି ଅଳ୍ପ ଦେବେ ହେଲା ପିଆଜ ରସୁଣ ଅଦାକୁ ମସଲା କରିଦେବେ। ଟମାଟର ଟେ ପକେଇଦେବେ, ଆଳୁକୁ ଚକୁଡିକି ରଖିଦିବେ ତାକୁ ପକେଇଦେବେ, ଗାଜର କୋରିକି ରଖି ଥିବେ, ବିଟ୍ କୋରିକି ରଖିଥିବେ, ସେ ମସଲାରେ ଆଳୁକୁ ପକେଇଦେବେ, ତାପରେ ବାଦାମ୍ କୁ ପକେଇଦେବେ ହେଲା ତାପରେ ବାଦାମ ଆଳୁ ପକେଇଦେଲେ ତାପରେ ମସଲା କଷି ସାରିଲା ପରେ ଆଳୁକୁ ପକେଇବେ।
ବାଦାମ୍ ରେ ସେମ୍ତି ଗୋଟା ନା ତାକୁ କଣ କରିବ?
ଗୋଟା ପକେଇବେ, ମାନେ ମ ସ୍ଲାଟାରେ ଶୁଣ ମୁଁ କହିସାରୁଛି ମସଲାଟାରେ ପକେଇବେ ବାଦାମ୍ ଟାକୁ କାଟିକି। ହେଲା ବାଦାମ ମାନେ ଟିକ୍-ଟିକ୍ କରିକି ପକେଇବେ, ମାନେ ଯୋଉ ଗୋଟା ବାଦାମ। ଛାଣିଦେବେ। ତାପରେ ଚକୁଟିଦେବେ ତାପରେ ମସଲା କସିଦେବେ ତାପରେ ବାଦାମକୁ ପକେଇଦବେ ବାଦାମ ପକେଇ ଦେଇକି ତାପରେ କଣ କରିବେ କହିଲେ ଉଁ ବାଦାମ୍ ପକେଇ ଦେଇକି ଉଁ ମାନେ ତାକୁ କଷିବେ, କଷି ସାରିଲା ପରେ ତା ଆଳୁକୁ କାଟିଲା ପରେ ଗାଜର ବିଟି ପକେଇଦେବେ କୋରିକି ରଖିେଥିବେ ପକେଇଦେବେ। ତାପରେ ତାକୁ କାଢିଦବା, ତାପରେ ନଡିଆ, ବୁଟ ବୁଟକୁ ଟିକେ ଭା ଭାଜିକି ପାଣିରେ ମୁଠେ ଖଣ୍ଡେ ପକେଇ ଦେଇଥିବେ, ତାପରେ ବାଦାମ ଦିଟା ବି ଭାଜିକି ପକେଇ ଦେଇଥିବେ, ତାପରେ ନଡିଆ କୋରିକି ରଖିଥିବେ, ତାକୁ ଯୋଉ ଗୋଟେ ଚଟଣୀ ହୁଏନି ନା ନଡିଆ ଚଟଣୀ। ନଡିଆ ଚଟଣି ଟା କରିବା ପାଇଁ ବି ସେମିତି ଇଏ କରିବେ, ତାପରେ ବାଦାମ ନ ଡିଆ ଚଟଣି ଟାକୁ ଗ୍ରାଇଡିଙ୍ଗ କରିଦେବେ, ଗ୍ରାଇଣ୍ଡରରେ ଧନଆ ପତ୍ର କଞ୍ଚା ଲଙ୍କା, ସବୁ ପକେଇକି ତାକୁ ଗ୍ରାଇଣ୍ଡିଙ୍ଗ କରିଦେବେ। ତାର ପଛରେ ଜିରା ଫୁଟଣ ଅ ଲଙ୍କା ସବୁ ତେଲ ଦେଇକି ଛୁଙ୍କ ଦେଇ ଦେଇକି ସେଥିରେ ଭ୍ରୁସଙ୍ଗ ପତ୍ର ପକେଇଦେବେ। ଛୁଙ୍କ ଦେଇଦେବେ ଛୁଙ୍କ ଦେଇଦେଇକି ସେଇ ବାଦାମ ଚଟଣୀ ଇଏରେ ପକେଇଦେବେ, ସେ ତାପରେ ସେଟା ବାଦାମ
ଆ
ହେଲା? ହଉ ହଉ ମୁଁ ଟିକେ ରଖୁଛି ପରେ କେତେବେଳେ କଥା ହବା ଆଉ। ହେଲା ହ୍ୟାଲୋ। ହ୍ୟାଲୋ? ହ୍ୟାଲୋ?
ହଉଁ ମୁଁ ରଖ୍
ମୁଁ ରଖୁଛି, ହଁ ହଁ ମୁଁ ରଖୁ ହଁ, ରଖନ୍ତୁ ପରେ କେତେବେଳେ କଥା ହବା ଆଉ, ହଉ।